ହଁ ଭାଉଜ ନମସ୍କାରେ।
କଣ କରୁଚ?
ଏଇ ଅଫିସ ରେ ଅଛି ଆଉ।
ଅ ହଁ କାମ ଚାଲିଚି ବୋଧେ ଆଉ।
ହୁଁ ନାଇଁ କାମ ନାହିଁ ଏବେ ତ ଆସିଲି ଡିୟୁଟି ଆଉ।
ହଁ ହଁ।
ଆଉ ବୁଲି ଯାଇନ?
କଣ କହିଲ?
କୁଆଡକୁ ବୁଲି ଯାଇନ? ହ୍ୟାଲୋ।
ହୁଁ ରଜରେ ଏ ପାଖାପାଖି ଯାଇଥିଲି ଗୁ- ରଜରେ ଯାଇଥିଲି ବୁଲିବା ପାଇଁ ପାଖାପାଖି।
ଆଚ୍ଛା। ଭାଇ ଭାଇ
ଆଉ ତୋମେ? ନା
ଆଉ ମୁଁ ତ ଏଇ ଆଉ ବୁଲି ଯାଉଚି ମୁଁ।
ଆଉ କାହାକୁ ବୁଲିଇବାକୁ ନେଇନ? ମୁଁ କହିଲି ରଜ ରେ କୁଆଡେ ବୁଲି ଯାଇନ?
ପୁରୀ ଯାଉଥିଲ ପରା?
ପ୍ଲାନିଂ କୁଆଡେ ରଖିନଥିଲ କି ବୁଲିବା ପାଇଁ?
ନାରେ।
ମୁଁ କହିଲି ବୁଲିବା ପାଇଁ ପ୍ଲାନିଂ କରିନଥିଲ?
ନାଇଁ ବୁଲିବା ପାଇଁ ପ୍ଲାନିଂ ତ କରିନୁ।
ଅଁ, ହଁ, ଆଉ ପୁରୀ କେବେ ଯାଉଚ?
ତ ଆମେ ଯିବୁ କୋଡିଏରେ, ତୋମେ ଆଉ ପରା ଯାଉଚ?
ହଁ ଆଜି ଆମେ ଯିବୁ ବୁଲି ବୁଲାଇକି ଆସିବୁ ପୁରୀ ଆଡେ ଆଉ।
ଏ କିଏ କିଏ ଯାଉଚ ଭାଉଛ ଭାଉଜ ବଡ ଭାଉଜ ତୁମେ ଆଚ୍ଛା ଆଚ୍ଛା ହଉ। ଆ ତୋମ ପୁଅ
ପୁଅ ନାହିଁ ପୁଅ ଯାଇଚି ବୁଲିବା ପାଇଁ ସିଆଡେ। ଆଉ ତୋମ ପୁଅ?
ଘରେ।
ଘରେ, କଣ ଖାଇଚ?
ଖାଇଚି କଣ ପଖାଳ ଭାତ ଆଳୁ ପୋଡା ମିକ୍ସଚର।
କୁହନି ପଖାଳ ଭାତ ଯୋଉ ପଖାଳ ଭାତକୁ ଆଳୁ ପୋଡା ଯୋଉ ଟେଷ୍ଟ ବହୁତ ଦିନ ହେଲା ଆଳୁ ପୋଡା ଖି ଖିଆହେଇନି।
ହଁ ବା ଆ ତୋମ ତୋମର କଣ କରିଚ?
ଆମର ରୋଷେଇ ଚାଲିଚି, ରୁଟି ସନ୍ତୁଳା ହେଇସାରିଲାଣି, ଆଜି ଗୁରୁବାର ଅରୁଆ ଭାତ ଖାଇବି, ଅରୁଆ ହବ ଡାଲମା ହବ ଆଉ ଭଜା ହବ ଆଉ କଣ ହବ ଆଉ
ଆଉ ଭାଇଙ୍କର କାମଧନ୍ଦା କୋଉଠି ଚାଲିଚି?
ହଁ ଭାଇର କାମ ଚାଲିିଛି ନା।
ଆଚ୍ଛା ଆଚ୍ଛା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସେଇ ଟାଇପର ଭଲ ଆଉ କଣ?
ସବୁ ତାହଲେ ଭଲ ନାଁ?
ହଁ।
ହଉ ଆସ ପୁରୀ ଯିବା ବୁଲିବା ପୁରୀରେ ସବୁ କୋଉ କୋଉ ଜାଗା ଦେଖିଛ ମତେ କହିଲ ଅଛି ସେମତିଆ ଜାଗା ଆମେ ଘଲେ ଯିବୁ ବୁଲି।
ଉଁ ମୁଁ ଭଲରେ ପ ଆମର ହଁ ଠିକିଲି ଆ ମାତା ମଠୁ
ହଁ ସେଟା ସେ ପୁରୀ ପାଖରେ ଅଛି?
ହଁ ସେଇ ସି ବିଚ୍ ଠୁ ପାଖରେ ଆଉ।
ଆଉ ଆଉ କୁଆଡ଼େ ଅଛି କହିଲ।
ଆଉ ଅଛି ଆମର ଶିବଙ୍କର ଯୋଉ ଅଛି ମନ୍ଦିରଟା।
ହଁ।
ଅଁ ଆଉ ସେ କରେ ସି ବିଚ୍ ଅଛି ଆମର
କା ହବ ସେଠି ଚୁଟି ପକା ହବ ଦିଦି ପୁଅର ସିଏ ବି ଯିବ। ଆଉ ସବୁ ଯିବୁ ବାହାରିଛୁ ଆଉ।
ସେଇଠି ତ ଛି ଆମର ଯିବ ଆଉ ହଁ। ମୁଁ ଅଲି ସି ବିଚ୍ ଅଛି। ସେଇ ସି ବିଚ୍ ଯିବ ସେଇ ଲା ବୁଲାବୁଲି କରିକି ଆସିବ ଆଉ ପରିଷ୍କାର ଜାଗା ପୁରା ଆଉ।
ହୁଁ ରୁମ୍ ପି ମିଳିଯିବ ଆଉ।
ହଁ ରୁମ ବି ମିଳିଯିବ। ଗଲେ କେତେ ଦିନି ରହଣି?
ଅଛି କି ଦିନି ପ୍ଲାନିଂ ଅଛି।
ଆଚ୍ଛା।
ଆଉ ତମେ ଚାଲ ଯିବ ବୁଲି ଫ୍ୟାମିଲି ନେଇକି।
ନାଁ ଆମେ ତ ଯିବୁ ଯାଇକି କୋଡିଏରେ ଯିବୁ।
କୋଡିଏରେ ଆସିଅ ଫ୍ୟାମିଲି ନେଇକି ନାଁ ଅଫିସ ଷ୍ଟାଫ୍ ମାନଙ୍କୁ ନେଇକି?
ଯିବୁ ନା।
ଭଲ।
ଆମେ ଫ୍ୟାମିଲି ନେଇ ଇ ଯିବୁ ଯାଇକି ରହିବୁ। ପୁଅ ତିନି ଦିନି ଖଣ୍ଡେ ରହିବୁ କୋଡ଼ିଏ ଏକୋଇଶ ବାଇଶ।
ହଁ ହଁ ଭଲ ଯାଅ ସେନ୍ତିଆ ଦର୍ଶନ ଡୋରିଥିଲେ ଯାଇଁକି ଦର୍ଶନ କରିହବ ଆଉ
ହଁ ଆଉ ଆସିଲା ବେଳକୁ ଏକରେ ସବୁ ବୁଲି ବୁଲାକି କିନି ଆସିବ ଆରି ଆଉ କଣ ଟ୍ରେନରେ ଯିବନା କାର୍ ନେଇକି ଯିବ?
ନାଇଁ ନାଇଁ ଟ୍ରେନରେ ନା ଛୋଟ ଛୁଆଟା ନା ତାକୁ ଆଉ ଆଜି ଯାଇଥାନ୍ତୁ ଆଜି ଗୁରୁବାର ଟା ବାହାରି ପାଇଲିନି ଯିବି ଆଉ।
ହଁ ରାତିରେ ତାହେଲେ ଯିବ ଆଜି ରାତି ଟ୍ରେନରେ ଯିବ ଭରି ଆଉ।
ହଁ ଆଉ ରଜରେ କଣ ପିଠା ଖାଇଥିଲ? କଣ କରିଥିଲ ତମର ପିଠା?
ଉ ହେଇଥିଲା ପୋଡ ପିଠା।
ହୁଁ।
ଯେ ମୁଁ ତ ରଜରେ ନଥିଲି ଟିକେ ମାଲକାନଗିରି ପଳେଇଥିଲି ଆଉ।
ହଁ ହଁ ସେପଟେ ସବୁ କଣ ଏରିଆ ସବୁ ଦେଖିଲ ବୁଲିବା ପାଇଁ ନା କାମରେ?
ହୁଁ ନାଇଁ ଟିକେ ବୁଲାବୁଲି କରିବା ପାଇଁ ଯାଇଥିଲୁ ଆମର ଗୁପ୍ତେଶ୍ଵର ମନ୍ଦିର ଅଛି।
ହୁଁ।
କୋରାପୁଟ ବୈପାରୀଗୁଡା ଗୁପ୍ତେଶ୍ଵର ମନ୍ଦିର। ହେଠୁ ହଉ ଭଲ ଦାମନ ଦୁ ଅଛନ୍ତି ହନୁମାନ ଠାକୁର ଅଛନ୍ତି ଆମର ଅଶୋକ ବାଟିକା
ହଁ।
ସେଠି ଆଉ ଗୋଟେ ଜାଗାରେ ବୁଲିଲୁ ସହସ୍ର ଶିବଲିଙ୍ଗ ସେଇ ଦାମନଯୋଡ଼ି ରେ କୋରାପୁଟୁ ଆଗ ଗଲୁ ଆମର ଅଛି କି ଦେଓମାଳି ପାହାଡ଼ ଟିକେ ଚଢିଲୁ।
ହୁଁ।
ଓ ଗଲୁ ରାଣୀ ଡୁଡୁମା
ତାହେଲେ ସେପଟ ହେରିକା ସବୁ ଦେଖିଦେଇଛ ଆଉ।
ହୁଁ ହେଲେ ତାପରେ ପୁଣି ଗଲୁ ଆଉ ଆଉ ଗୋଟେ ଅଛି ଖାଲି ଡୁ ଡୁମା ଗୋଟେ ହଉଛି ରାଣୀ ଡୁଡୁମା।
ହଁ ହଁ
ହେଠୁ ଗଲୁ ଗୋଟେ ମାଛ କୁଣ୍ଡ
ହଁ।
ସେରା ସବୁ ବୁଲି ବାଲାକି ଆସିଲୁ ଆଉ ସେଇକର ବୁଲିଲି ସେଇକର ହେଠୁ ଆସିଲି ଆମର ହେଇକି ଭାଇଜାକ୍।
ଓ ହୋ।
ଭାଇଜାଗ୍ ଗଲି ଭାଇଜାଗରେ ହେଠୁ ଦେଖିଲି ଆମର କଣ କହିଲେ କୈଳାଶଗିରି ପର୍ବତ।
ହୁଁ ତିନି ଚାରିଟା ହେଇଛି କାଲି ଆଣିବ ହଁ।
ଆଉ ଦେହପା ଭଲ ଅଛି?
ହଁ ଦେହ ପା ସବୁ ଭଲ ଅଛି ଆଉ ତମର?
ହଁ ମୋର ବି ଭଲ ଅଛି।
ଆସିଲନି ରଜର ଆମର ପିଠା ହେଇଥିଲା ପୋଡ ପିଠା ହେଇଥିଲା, ଦହିବରା ହେଇଥିଲା ଆଉ ବରା ହେଇଥିଲା ଚକୁଳି ହେଇଥିଲା ଆଳୁ ମଟର ତରକାରୀ ହେଇଥିଲା।
ହଁ ହୁଁ ନଥିଲୁ ବା ନହେଲେ ଯାଇଥାନ୍ତି।
ଆଉ ତମ ଆଡେ ରଜ କେମିତି ସେଲିବ୍ରେସନ କରନ୍ତି?
ଆମ ଆଡ଼େ ଡେ ରଜ ଆଉ କଣ ସେଇ ସବୁଆଡେ କରନ୍ତି, ଆମ ଆଡେ ସେଇଭଳିଆ କରନ୍ତି। ରଜ ଦୋଳି ହେଇଥିଲା ଆମ ଗାଁ ଭଲ ଦୋଳି ପଡ଼ି ଆଲାରାମ୍
ହଁ ହଁ ଆଉ? ତମ ପୁଅକୁ ନେଇଥିଲ ଖେଳିବା ପାଇଁ ଦୋଳି?
ମୁଁ ନଥିଲି ପରା ପୁଅ କିନ୍ତୁ ଯାଇଥିଲା ଖେଳି ।
ହଁ ଛୋଟ ଛୁଆ ତ ରଜ ତାଙ୍କର ଭଲ ଆଉ । ଆଉ ଖେଳିବେ ଆଉ । ପୁରୀ ଯିବ ତ ଆମେ ବି ଆଜି ରାତିରେ ବାହାରିବୁ ପୁରୀ ଆଉ ପୁରୀ ଗଲେ ଅଭଢା ନ ଖାଇଲେ ଶାନ୍ତି ନାହିଁ।
ହଁ ନିହାତି।
ଆଉ ଟଙ୍କ ତୋରାଣୀ ତ ପିଇବି ପିଇବି ବୋଲି ଯେତେଥର ଯାଉଚି ଟୋଟାଲି ପିଇ ପାରୁନି।
ଟିକେ ଦର୍ଶନ କରିବ?
ହୁଁ ନାଇଁ ଟ୍ରେନରେ ଗଲେ ଆଉ ବାଟ ମଙ୍ଗଳା ସେଆଡେ ଯାଇହବନି, କେବଳ ଯାଇକି ଜଗନ୍ନାଥ ମନ୍ଦିର ଦର୍ଶନ କରିକି ବୁଲାବୁଲି କରି ସେଇଠି ଯେ
ଅସେଠି ଟିକେ ଅଟୋରେ ପଳେଇ ଆସିବନି। ସେଇଠି ଟିକେ ସେଇଠୁ ଟିକେ ଅଟ ଅଟରେ ଆସିବନି ଭାରି ।
ହଁ ଦେଖିଆ ଆଉ ଡୋରି ଲାଗିଲେ ଯାଇପାରିବୁଦି ହଁ। ଦିଇଥର ଏଇ ବାହାରିଥିଲୁ ନା ଯାଇପାରିନଥିଲୁ।
ହଁ।
ଡୋରି ଲାଗିଲେ ବାହାରିକି ଯାଇହବ ନହେଲେ ନାହିଁ ଆଉ।
ହଁ ହଁ। ସେଇଥିରେ। ଯିବ ଯାଇକି ବୁଲି ଦେଇକି ଟିକେ ଆସିବ। ଯିବ ? ଭଲ ଭଲ ଜାଗା ଅ କରେ ଆଉ ସାତ ପଡା ଯିବ ଆହାର ଟିକେ ସାତ ପଡାରେ। ମାଛ ଫାଛ ଟିକେ ଖାଇକ ଆସିବ । ହ ସେଇଠୁ ହବ ପଚାଶ କିଲୋମିଟର। ଆମର ଚିଲିକା ।
ହଁ ହଁ।
ହୁଁ।
ଚିଲି ଚିଲିକା ଯାଇ କିସେଇଠୁ ବୁଲାବୁଲି କରି। ଡଙ୍ଗାରେ ଯା ହ ଏକରୂ ହେକରକୁ ଯିବ ହାରି ଡଙ୍ଗରେ। ଯାଇକି। ସେଇ ଘରେ ବୁଲାବୁଲି କରିକି ଆସିବ।
ସେଇଟା ଡର ଲାଗିବ।
ନାଇଁ ମ ଡର କଣ ଆଉ। ବୋଟରେ ଯାଇ କି ସେଇଟା ହଉଛି ନାଲି କଙ୍କଡ଼ା ଦେଖିବ।
ହୁଁ।
ଆ ବିଭିନ୍ନ ପ୍ରକାର ପଶୁପକ୍ଷୀ ଅଛନ୍ତି ଦେଖିବ। ତାପରେ ଆମର ଡଲଫିନ୍ ଅଛନ୍ତି ଦେଖିବ।
ହୁଁ।
ସବୁ ଦେଖି ଦୁଖାକି ଆସିବ।
ହଁ ଭଲ ହବ ତାହେଲେ ଆଉ ଦେଖିଆ ଯିବା। ଆଉ ଏତେ କଥା କହିଲଣି ମାନେ ସିଆଡେ ଅଛି ମାନେ। କୋନୋଗୋଟେ ଯିବା ଆ ବୁଲିବୁଲାକି ଆସି ଯିବା ଆଉ
ଗଲେ ତିନି ଦିନ ରହିବ ଗଟେ ଗୋଟେ ଦିନ ଛାତ ପଡା ଯିବ ଦେଖିବ
ହଁ
ଭଲ ଲାଗିବ ସେ କରକୁ ଗଲେ ନା ଆଉ ଟଙ୍କାରେ ଯାଇି ସବୁ ଦେଖିକି ଆସିବ ଡଲଫିିନ ଦେଖିବ
ତମେ କଣ ଥରେ ଯାଇଛ ନା ଗଲଣିି ବହୁତ ଥର
ମୁଁ ତ ଗଲିଣି ଆଠ ଦଶ ଥର ଖଣ୍ଡେ
ଆଠ ଦଶ ଥର ଯାହା ହଉ ତମ ଭାଗ୍ୟ
ହଁ ଆଉ ତମେ ଯିବ ଯାଅ ଥରେ ଯାଅ ଘରୁ ବାହାରିକି ଯାାଉଛ ପୁରୀ ମେ ଏ ଦେଖିକି ସବୁ ଆସିବ ନା ଆଉ ହଁ
ହୁଁ ହଉ ଏତେ କଥା କହିଲେଣି ମାନେ ଯିବ ବାଜାଉ
ହଁ ହଁ
ହଉ ଆଉ କହ କୁହ
ଆଉ ସକାଳୁ କଣ ଖାଇଛ ଆଉ
ହଁ କଣ କହିଲ
ଆଉ କଣ ଖାଇଛ,
ହଁ ସକାଳେ ଜଳି ଖାଇଛି ହଉ ରଖୁଛି
ହଉ ନମସ୍କାରାରେ।